ହ୍ୟାଲୋ। କୁହନ୍ତୁ।
ଆପଣଙ୍କ କଥା ମତେ ଶୁଭୁନି। ହଁ ଏବେ ଶୁଭିଲା। କୁହନ୍ତୁ।
ବର୍ଷା ପାଇଁ ନେଟ୍ ୱାର୍କ ଇସୁ ର
ଆଉ ମୁଁ ଯୋଉଠି ରୁମରେ ରହୁଛି ସେଠି କା ସହିତ କଥା ହେଇପାରିନି ମାନେ କଥା ହଉନି ବୋଲି ଟୋଟାଲୁ ତାଙ୍କ କଥା ମତେ କିଛି ଶୁଭୁନି ଏଠୀ ଗୋଟେ ବି ଶୁୁଭୁଛି ଦଶ ମିନିଟ କଥାହୋଇଚି। ସେଠି ସେଠି ରହିି ପାଞ୍ଚ ମିନିଟ ବଥାରେ ରହିକି କାଟିଦେବୀ କଲ। କିଛି ସୁଭେନି ଟୋଟାଲ୍।
ଆପଣ ଯୋଉଠି ରହୁଛନ୍ତି ମାନେ କି କି ଗଛ ଦେଖିବାକୁ ମିଳୁଛି ଆପଣ ଯୋଉ
ଗଛ ହୁଁ ଏଠୀରୋଡ୍ ସାଇଟରେ ଗଛ ଲାଗିଚି। କପା ଗଛ ଲାଗିଛି ଆଉ ଗ କପା କପା ଗଛ। ହୁଁ କ ହୁଁ ତୁଳା ତୁଳା ଭାରେ ହଁ। ସେ ଗଛ ଅଛି ଆମ୍ବ ଗଛ ଦେଖୁଛି ତ। ଆଉ ଏମିତି କେତେଟା ଗଛ ଅଛି ସବୁ ନାଁ ଜାଣିନି।
ହଉ।
ମାନେ ନି ନିମ୍ବ ଗଛ ଉପରେ କିଛି ଜାଣିଛନ୍ତି ଯେମିତି ତାର ଉପକାରିତା।
ତାର ଗୋଟେ ସ ଫୁଲ ର ଫୁଲ ରୁ ସେ ସବୁ ଦରକାର ଗୋଟେ ସଂକ୍ରାନ୍ତି ନା କୋଉଁ ଦିନ ଗୋଟେ ଅଛି। ସେ ସବୁ ରେ ଲିମ୍ବ ଡାଳ ପ ଟିକେ ଟିକେ ପଡ଼େ ସବୁଥିରେ।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
ହ୍ୟାଲୋ।
ହୁଁ ନିମ୍ବ ଗଛ ଯେମିତି ଓଡି଼ଶାରେ ତାଙ୍କ ମାନେ ବହୁତ ଉପକାରୀ ଗଛ।
ହୁଁ।
ତାକୁ ଗାଆଁ ର ଡାକ୍ତର ବୋଲି ବି କହିପାରିବା। ନିମ୍ବର ପ ପତ୍ରରେ ବି ବହୁତ ଔଷଧୀୟ ଗୁଣ ଥାଏ ପତ୍ର ତାର ଛାଲ ଅ ଡାଳ ତା ଫୁଲ।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
ହୁଁ। ଅ ଯେମିତି ମାନେ ଦେହରେ ଛୋଟ ବେଳେ କୁହନ୍ତି କି ମାନେ ଠାକୁରଣୀ ଯୋଉଟା ମିଳିମିଳା କୁହାଯାଏ।
ହଁ।
ଜାଣିଛନ୍ତି ଦେହରେ ଯୋଉ ନାଲିର ହଁ। ଲିମ୍ବ ପତ୍ର ସହିତ ଟିକେ ହଳଦୀ ମିଶେଇକି ଲଗେଇଲେ ସେଟା ଦୂର ହୁଏ।
ହୁଁ ନାଇଁ ଆମର ଏଠି କଣ କି ମିଳିମିଳା ହେଲେ ବୁଝିଲେ?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
ହଁ ନିମ୍ବ ପତ୍ର ତ ଚର୍ମ ଆଉ ରକ୍ତ ଶୁଦ୍ଧ କରିବା ପାଇଁ ବ୍ୟବହାର ହୁଏ।
ହୁଁ ଆପଣ
ହଁ। ହଁ ମୁଁ ଖାଉ ତ ନଥିଲି ଏବେ ଅଳ୍ପ ଅଳ୍ପ ଖାଉଛି ଯେମିତି ନିମ ପିତା କୁହନ୍ତି ତା ଫୁଲରୁ ଯୋଉ ଭଜା ଟା ହୁଏ
ହୁଁ।
ହଁ ନିମ୍ବ ଡାଳରେ ଯଦି ଦାନ୍ତ ଘସିବା ତ ଦା ଦାନ୍ତ ଖୁବ୍ ମଜବୁତ ବି ହୁଏ।
ହୁଁ।
ନି ତ ଗୋଟେ ଆସୁଛି ଯୋଉଟା ଆମେ ଦେହରେ ଲଗେଇଲା ମୋ ପାଖକୁ କୌଣସି ମଶା ବି ଆମ ପାଖ କୁ ଆସନ୍ତିନି।
କି ଲିମ୍ବ ର ଗୋଟେ ତେଲ ଆସୁଛି?
ହଁ କୀଟନାଶକ ଭାବେ ଚାଷରେ ବି ବ୍ୟବହାର କରାଯାଏ।
ଚାଷ ରେ ପାଇଁ ନିମ୍ୱ ପତ୍ର କୁ ମାନେ କିଛି ଦିନ ତା ପତ୍ରକୁ ରଖନ୍ତି ତାପରେ ଆଉ ତାକୁ କରିକି ଛାଣିକି ସେଇଟା ଚାଷରେ ବ୍ୟବହାର କରନ୍ତି।
ହଁ ଆଉ ଗୋଟେ ବି କଥା ଜାଣିଛି ଯେମିତି ଓଡ଼ିଶାର ପଣା ସଂକ୍ରାନ୍ତି ଆଉ ଚଇତି ପର୍ବରେ ନିମ୍ବ ପତ୍ର ଏବଂ ନିମ୍ବ ବରା ଖାଇବାର ବି ଗୋଟେ ପରମ୍ପରା ଅଛି।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
ହଁ। ଏଇ ଏ ଯୋଉ ମାନେ ଯଦି ନିମ୍ବ ନିମ୍ବ ପତ୍ର ଖାଇବା ନା ନିମ୍ବ ବରା ତ ଗରମ ଦିନରେ ଶରୀରକୁ ଥଣ୍ଡା ବି ରଖେ ଆଉ ରୋଗରୁ ରକ୍ଷା ବି କରେ।
ସେଇଟା କେମିତି ତିଆରି ହୁଏ ପ୍ରୋସେସ ଟା ତାର?
ନିମ୍ୱ ବରା।
ହୁଁ।
ହୁଁ। ନିମ୍ବ ବରା ତ ମୁଁ ଜାଣିନି ମୁଁ ଶୁଣିଛି। ନିମ୍ବ ବରା ତ କେବେ ଖାଇନି।
ଆଛା ଖାଲି ଶୁଣିଛନ୍ତି। ୟୁଟୁବୁ ୟୁଟୁବୁ ୟୁଟ୍ୟୁବୁ ରୁ ଦେଖିଦବା ଆଉ। ତାଲେ ସମସ୍ତଙ୍କ ପଟେ କିଛି ଭିନ୍ନ ଭିନ୍ନ ପ୍ରକାର ଗୋଟେ ଆଇଟମ ବନେଇଥିବ।
ତ ମୁଁ ଯେତିକି ଜାଣିଛି ତ କହୁଛି ଠିକ ଅଛି।
ହୁଁ।
କେମିତି ତା ପାଇଁ ହଁ ନିମ୍ବ ବନବା ପାଇଁ ସାମଗ୍ରୀ ବି ଦରକାର ଯେମିତି ନିମ ଫୁଲ ଗୋଟେ କପ ଭଲ ଭାବରେ ଆମେ ତାକୁ ଧୋଇଦବା ନିମ୍ବର ଯୋଉ ଫୁଲ ଥାଏ ହଁ ତାରେ ମାଳି ବହୁତ ଲାଗିଥାଏ ନା ଧୂ, ଳି ପୁଣି ଯେମିତି ଉଠିକି ଲାଗିଥାଏ। ହଁ ଆଉ ଗୋଟେ କପ ବେସନ, ହଳଦୀ ଗୁଣ୍ଡ ଅଧ ଚାମଚ ଲୁଣ ସ୍ୱାଦ ଅନୁସାରେ, ମରିଚ ଗୁଣ୍ଡ ଗୋଟେ ଚାମଚ ଜୁଆଣି ଅଧ ଚାମଚ ଆଉ ତଳିିବା ପାଇଁ ତେଲ ବି କିଛି ଦରକାର।
ହୁଁ ଉଁ।
ତାର ପ୍ରସ୍ତୁତି ପ୍ରଣାଳୀ ଟା କହୁଛି, ପ୍ରଥମେ ନିମ୍ବ ଫୁଲକୁ ସବ ଭଲ ଭାବେ ଧୋଇ ପାଣି ରେ ଝାଡିଦବା ଗୋଟେ ବଡ ପାତ୍ରରେ ବେସନ ହଳଦୀ, ଲୁଣ, ମରିଚ କୁଣ୍ଡ ଏବଂ ଜୁଆଣି ମିଶେଇଦବା।
ହୁଁ ଉଁ।
ଅଳ୍ପ ଅଳ୍ପ ପାଣି ଦେଇ ଗାଡ ର ଯୋଉ ବ୍ୟାଟର ତିଆରି କରିବା। ମାନେ ଗୋଳେଇ ଗୋଳେଇ ଠିକ ଅଛି। ସେହି ଗୋଳାରେ ନିମ୍ବ ଫୁଲ ମିଶାଇଦବା ତାପରେ କଢେଇ ରେ ତେଲ ଗରମ କରିବା, ତେଲ ଗରମ ହେଲା ଛୋଟ ଛୋଟ ଛୋଟ ବରା ଆକାରରେ ତେଲ ରେ ଛାଡିଦବା, ମାନେ ହାତରେ ମାନେ ବରା ଯେମିତି କରନ୍ତି, ବିରି ବା ସୁଜିରେ
ସେମିତି ଛଣା ହେବ ଆଉ।
ହଁ ଛାଡିଦବା ତାପରେ ମାନେ ଜୋରରେ ଆମେ ଦବାନି, ଯେମିତି ଜଷ୍ଟ ବଢବାରେ ମଧ୍ୟମ ଆଞ୍ଚରେ ବରାକୁ କଡ଼କ ହେବା ପର୍ଯ୍ୟନ୍ତ
ତେଲରେ ଛାଣିବ ଆଉ।
ହଁ ତାକୁ ମାନେ ଖଡ ଖଡିଆ ହେବା ପାଇଁ ତାକୁ ଛାଡିବା। ଅ ଗରମ ଗରମ ନିମ୍ବ ବରାକୁ ପନା ସହିତ ପରସ। ହଁ ଗରମ ଗରମ ତାର ଯୋଉ ନିମ୍ବ ବରା ଥାଏ। ଯଦି ଆମେ ଟମାଟୋ ସକ୍ସ ବା ମାନେ କଣ କୁହନ୍ତୁ ହଁ ଚି ସସ୍ ହଁ ଅ।
ହଁ ପଦିନା ଚଟଣି ସହିତ ଖାଇବ ବହୁତ ମଜା ବି ଲାଗିବ।
ହୁଁ ଭଲ ଇଏଟା କେତେବେଳେ ବନେଇବା ଆଉ ବନେଇବା।
ହୁଁ ଗରମ ଦିନରେ ତ ନିମ୍ବ ବରା ଏବଂ ତାକୁ ପନା ଖାଇବାକୁ ମା
ହୁଁ ଯଉ ସମୟରେ ଫୁଲ ଟା ଫୁଟେ ସେଇ ସମୟରେ ଗଲେ ଭଲ ଲାଗିବ ଆଉ।
ହଁ ଆପଣଙ୍କୁ ନିମ୍ବ ପତ୍ର ଯୋଉ ମାନେ ନିମ ପିଠ ଖାଆନ୍ତି ଆପଣ ଖାଆନ୍ତି। ଏ ଆମ୍ବେଲଟ
ଖାଇନି ଖା ଖାଇନି ଗୋ ହୁଁ କଞ୍ଚା ପରିବାର ମୁଁ ସବୁ ଖାଏ। ପଞ୍ଚା ପରିବା ମୁଁ ସବୁ ଖାଏ କଲର ପତ୍ର ପଡିକି ମାନେ ଶାଗ ପୋଡା ଯେମି ଖାଇ ପୁରା ଭଜା କଲରରେ କଲରେ ଯେ କୌଣସି ଆଇଟମ କଲେ ଖାଇଦେବି କଲରା ସ୍ୱାଦ ପତ୍ରରେ ଆଇଟମ
ତ କଲରା ତ ପି ତାହେଲେ ଦେହ ପାଇଁ ବହୁତ ଭଲ ବହୁତ ଉପକାରୀ। ହଁ ଆମର ତ ଏଠି କଲରା ଗଛ ଅଛି। ଅ ଦେଶୀ କଲରା ଛୋଟ ଛୋଟ ଫଳ ବି ଦିଏ ତାକୁ କଉ କଲରା ଚିପ୍ସ କରିକି ବି ଖାଇଲେ ଭଲ ଲାଗିବ ଆଉ ଟିକେ ଟିକି ଟିକି କରିବି ଯଦି କାଟିକି ଆମେ ଭାଜିବା ହଳଦୀ ଲଙ୍କା ଗୁଣ୍ଡ ଲୁଣ ପକେଇକି ବହୁତ ଭଲ ଲାଗେ। କଲରା ପତ୍ର ବରା ଆପଣ ଖାଇଛନ୍ତି।
ନାଇଁ ମୁଁ କଲରା ପତ୍ର ଶାଗ ଭଡା ଶାଗ ଭଡା
ମାନେ ଶାଗ ଖଡା ବି କଲରା ପତ୍ରରେ ଅଛି।
ହୁଁ ଶାଗ ଶାଗ ମୋର ଖଡା ହଉଛି କି ନାଇଁ। ଯେମିତି ହଁ ମାନେ ଆପଣ ଖଡା ଶାଗ ଖଡା ଶାଗ ଟା ହୁଏ କି ନାହିଁ ଘରେ ହଁ ବାସ୍। ବା ଶାଗ ପଟା ଯେମିତି କଲ ଖାଲି ଇଏଦ ତାକୁ ଖାଲି ଆଡ଼ କରାଯାଏ ଆଉ। ହୁଁ ଭଲ ଲାଗେ ସେଥିରେ ମୁଗ ଯାଇ ଟିକେ ଆଉ ଆଳୁ ବାଇଗଣ ଟିକେ ଆଡ ହେଇକି ଗଲେ।
ମାନେ କଲରା ପତ୍ର କୁ କାଟି କାଟି ତେଲରେ ଭଜା ଯାଏ ଯେମିତି ଶାଗ
ନାଇ ସେଇଟା ତ ଭଜାଟା ଖଡା କଥା କୋହୁଚି। ଖଡା ଖାଇ ନାହାନ୍ତି ହୁଁ।
ଉଁ ମାନେ ବେସର ଦେଇକି।
ନାଇଁ ନାଇଁ ଇ ବୁଝ ତମେ ତ ଜମା ନ ବୁଝୁନ। ନାଇଁ ଯେମିତିକା ଆମର ସେ ତମେ ଯୋଉଟା କହିଲ ତେଲ କୁ ଭଜା ସେଇଟା ଭଜା ଯାଏନା।
ହୁଁ।
ପରିବା ସିଝା ଯେ ପରିବା ସିଜେଇକି କଲରା କଟା ହେଇକି ରଖ ସେଥିରେ ପକେଇକି ମାନେ ଫୁଟଣ ଫୁଟଣ ଦେଇକି ଗୋଟେ ଟାଇପ ତ ବନା ଯାଏ ସେଇଟା।
ଆଚ୍ଛା ହେ ସଲା ଲାଇନ ଟା ଦେଖୁନା। ହ୍ୟାଲୋ।
ହୁଁ ଏଟ ଖରା ଭଲ ଲାଗ ତମକୁ
ମୁଁ ତ ଜାଣିନି ମତେ ତ କଲରା ପତ୍ରରେ ବରା ଖାଇବାକୁ ବହୁତ ଭଲ ଲାଗେ ମାନେ କଲରା କଲରା ଭଜାଟେ ବି କଲରା ପତ୍ରରେ ବରା ଖାଇବାକୁ ଭଲ।
ପ ପ ମାଛ ର ମାଛ ତରକାରୀ ମାଛ ଟ ମାଛ ତରକାରି ର
ଆପଣଙ୍କ କଥା ଶୁଭୁନି।
ଆଚ୍ଛା।